ହାଲୋ।
କଣ କରୁଚନ୍ତି?
ବସିଛି ଆପଣ କଣ କରୁଚନ୍ତି?
ବସିଚି।
ହୁଁ ହୁଁ।
ଖାଇ ସାରିଲେଣି?
ହୁଁ ଆପଣ?
ହଁ ନାଇଁ ଖାଇନି।
ଉଁ ହୁଁ କେତେବେଳେ?
କଣ ଖାଇବି ଆଉ ଟିକେ ପରେ ଖାଇବି ଆଉ। ବର୍ଷା ହୋଉଚି?
ବର୍ଷା ଜୋର ସେ ହୋଉଛି ପୁରା।
ଅହୋ ଖାଇଲେ କଣ?
ଉଁ ଭାତ, ଭଜା
ଆଉ କଣ?
ଆଉ ଆମ୍ବୁଲ
ଆଛା ଆଛା। ପଣସ କଠା ତରକାରୀ ଆ ପୁଣି ଖାଲି ପଣସ।
ପଣସ ମୋଞ୍ଜି ପୋଡ଼ା।
ଆଛା ଆଛା କୁଆ।
କଣ?
ପଣସ କୁଆ।
ମାନେ?
ଆରେ ସେଇ ମଞ୍ଜିକୁ କୁଆ କହନ୍ତି।
ଓ ହୋ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବସିଛନ୍ତି ଆଉ ମାଛ ଧରୁଛନ୍ତି ଯାଇକିନା ବାହାରେ।
ଓ ବର୍ଷା ରେ ମାଛ ଧରା ହେଉଛି।
ହୁଁ। ବଡ ବାପା ଧରୁଛନ୍ତି ପଦାକୁ ବାହାରିନି ବର୍ଷା ହେଉଛି ଜୋର୍ ସେ
ବଡ ବାପା ଭରି ଧରୁଛନ୍ତି।
ଆଉ କଣ ଖବର?
ଭଲ।
ଆଛା ଆଛା ଭଲ।
ହୁଁ।
ଆଉ ତମ? ଆଉ ତମ ସାଙ୍ଗ ଫୋନ୍ କରି ନାହାନ୍ତି?
ହଁ।
ହଁ ଆଜି ତ ବର୍ଷାରେ ଦି ଜଣଙ୍କ ଦେଖା ହେଇ ପାରି ନଥିବ।
ନାଆ।
ତମେ ଯାଇନ ତାଙ୍କ ଘରକୁ?
ବର୍ଷାଋତୁ ବେଳେ ଛାଡିଥିଲା ଦିନରେ ଯାଇଥିଲି ଆଉ ଏବେ ଆଉ ତ ଯାଇ ହେଇନି। ଲାଇନ୍ ଫାଇନ୍ ବି ନାହିଁ।
ଲାଇନ୍ ଆମର ଅଛି।
ହୁଁ ହୁଁ।
ଆଉ କଅଣ କରୁଛ?
ବସିଛି ଆଉ କଣ କରିବା।
ଆ ଆମକୁ କୋଉଦିନ ଗୋଟେ ମେହେନ୍ଦୀ ଲଗେଇଦବ ତ ପୁରା ଇଏ ହାତ ଭରି ଭରିକି।
ହଉ ଆଉ ବ୍ରାଇଟାଲ୍ ମେହେନ୍ଦି।
ହଁ ବ୍ରାଇଡଲ ମେହେନ୍ଦି ଲଗେଇ ଦବ ଟିକେ।
ହଉ ଆଉ।
ହାତ ଗୋଡ ଯୋଉଠି ପାଇବା ଲଗେଇଦବ।
ହଉ ଆଉ କେବେ ଲଗେଇବା।
ଲଗେଇଦବ ଆଉ କାଲି ପଅରଦିନ ଆଡ଼ କୁ ଆଉ
ହଉ।
ଆଉ କଣ
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଥିଲେ।
ଘରେ ମା ବସିଛନ୍ତି ଜେଜ ଖାଉଛନ୍ତି। ଆଉ ହଁ ସେ ଜଣେ ବାପାଙ୍କ ସାଙ୍ଗଙ୍କର ଡେଥ୍ ହେଇଯାଇଛି ବାପା ସିଆଡ଼େ ଯାଇଛନ୍ତି। ଆଉ ବୋଉ ରୋଷେଇ କରୁଛନ୍ତି। ଟିକେ ସାନ ଭଉଣୀ ଫୋନ୍ ଦେଖୁଛି ଆ ଭାଇ କୁଆଡେ ବୁଲୁଛି ଆଉ।
ଉୁଁ ହୁଁ ବର୍ଷରେ ବି ବୁଲୁଛନ୍ତି।
ହଁ ବର୍ଷା ଦେଇ ଫେଷ୍ଟ କରନ୍ତି ସେମାନେ।
ଉଁ ହୁଁ।
ହୁଁ।
ଆମେ ବି ଫିଷ୍ଟ କରୁ ଆମେ ଫିଷ୍ଟ କରିଆ?
ହଁ ଚାଲୁନ ଫିଷ୍ଟ କରିଆ।
କେବେ?
ରୋଷେଇ ତମେ କରିବ ସେ ବାଉଁଶ ମୂଳେ ତଏ।
ହୁଁ ଉଁ।
ଆରେ ତମେ ସମସ୍ତେ ଭେଜ୍ ଖାଉଛ ଆଉ ମୁଁ ନନ୍ ଭେଜ୍।
ନା-ନା-ନା ମୁଁ ବି ନନ୍ ଭେଜ୍ ଖାଏ ହେଲେ କିନ୍ତୁ ମୋ ସାଙ୍ଗ ଭେଜ୍।
ହଁ ସେଇ ହଉଚି ଅସୁବିଧା ତ କଁ କହୁଚ କୋଉ ଦିନ ଗୋଟେ ଅଁ ଭେଜ୍ ବିରିୟାନୀ ଫେଷ୍ଟ କରିଆ?
ହୁଁ ହେଲେ କିନ୍ତୁ ମତେ ବିରିୟାନୀ ଜଣା ନାଇଁ।
ଆରେ ମତେ ଆସେ ବିରିୟାନୀ ହେଲା ଉଁ ଆ ଭେଜ୍ ବିରିୟାନୀ କରିବା। ଆଉ ଆଉ କଁ କରିଆ?
ହଁ ଆଉ କଁ କରିିଆ?
ମୋ ପାଖରେ ବିରିୟାନୀର ଚାଉଡ ବି ଅଛି।
ଉଁ ହୁଁ କେବଳ ମସଲା ଆସିବ ଆଉ।
ହଁ ମସଲା କିଛି ଦରକାର୍ ନାଇଁ ପରିବା ଆସିବ।
ହୁଁ। ପରିବା ବିରିୟାନୀ ମସ୍ଲା ଦହି
ହଁ। ଦହି ଆସିବ ଆଉ ଯଦି ନନ୍ ଭେଜ୍ କହିବ ତ ନନ୍ ଭେଜ୍ ବିରିୟାନୀ ବହୁତ୍ ଭଲ ଆସେ ମତେ ଚିକେନ୍ ବିରିୟାନୀ।
ହୁଁ ଚିକେନ୍ ବିରିୟାନୀ ତ ସେ ଖାଇବନି ଆଉ।
ହଁ ନ ହେ ଲେ କଁ କରିବା। ହଁ କୋଉ ଦିନ କରିଆ?
ଉଁ-ଉଁ କହୁନ ତମେ କେବେ କରିବା?
ତମେ କହିଲେ ଆମେ ଆମେ ସବୁଦିନ୍ ଫ୍ରି ତମେ କହିବା ଖାଲି ଆମେ ଯାଇଁ କରିଦବୁ।
ଉଁ ହୁଁ। କେବେ କରିବା ଆ-ଆ
ତମେ କୁହ କେବେ? କୋଡିଏ ତାରି ଆରେ ତମ ଜନ୍ମଦିନ ଦିନ କରିଆ କଁ ଅଛି।
ହୁଁ।
ତମର ଆର ହଁ ତମର ଜନ୍ମଦିନରେ ଥରେ ଆଉ ତମ ସାଙ୍ଗଙ୍କ ଜନ୍ମ ଦିନରେ ଥରେ।
ଦି ଥର ହେଇଯିବ ବିରିୟାନୀ ପାର୍ଟି।
ହଁ ଆଉ ସେ ପାଟି ଟା ତମେ ଦି ଜଣ ଦବ। ଆମେ ଫ୍ରିରେ ଖାଇବୁ ଅଁ ହଁ।
ନିହାତି।
ଆମେ ରୋଷେଇ କରିଦବୁ ସବୁ କରିଦବୁ ବାଶ୍ ପାଟି ଟା ତମେ ଦି ଜଣ ଦବ।
ହଉ ଆଉ। ଦେଇଦବୁ ଆଉ।
ହଁ। କାଇଁନା ଆ ମୋ ଜନ୍ମଦିନ ଟା ଚାଲିଗଲା ନା ଆ ଆଉ ମୋର ଆସୁନି ଯୋଉଥିରେ ତମେ ମ ଏତେ ମାଗି ପାରିବ।
ଯେବେ ଆସିବ ସେବେ ଦବ ପୁଣି ଆର ବର୍ଷକୁ।
ଆର ବର୍ଷକୁ ଅନେଇ ସ
ତ ଆମେ ତ ଛାଡିବୁନି ଦି ଜଣ ଯାକ।
ହଁ ମୁଁ ପା ମନା କରିବି। ହୁଁ।
ତ ଆର ବର୍ଷ କୁ ଖାଇବୁ।
ହଁ।
ଆମେ ଏଇ ବର୍ଷ ଦେଇଥିବୁ ତମେ ଆର ବର୍ଷକୁ ଦବ ଆଉ।
ହଉ ହଉ।
ହୁଁ।
ଆଉ କଣ।
ଆଉ କଣ।
ଆରେ ସତ୍ୟରେ କରିବା କୋଉଦିନ କୁହ ଫିଷ୍ଟ୍।
ତୁ ସତରେ ବା କହିଲି କୋଡିଏ ତାରିଖି।
ଏଇ କୋଡିଅ ଏଇ କୋଡିଏ ତ।
କୋଡ଼ିଏ ନହେଲେ ମୋ ଜନ୍ମଦିନରେ ଆଉ। ମୋ ଜନ୍ମଦିନ ରେକଲେଜ୍ ଖୋଲି ଯାଇଥିବ।
ଆରେ ତମ ସାଙ୍ଗଙ୍କରଅ ଘର କାମ ହୋଉଚି ନା ତ ଏବେ
ତାଙ୍କୁ କହିବା ତାଙ୍କ ଛାତ ପଡିଲେ ସେ ଦବ।
ହୁଁ ହୁଁ ହଁ ହଁ ବଢିଆହ ଛାତ ପଢିଲେ ଠିକ୍ ଦବ ସେ।
ହଁ ଆଉ ମାମା ରୋଷେଇକରେ ଆମେ ଖାଲି ଖାଇବା ଯେ ମିତି।
ହଁ। ତା ମାମା ସେ ବିରିୟାନୀ କରିପାରିବେ କି ନାହିଁ।
ନା ମାମା ଚିକେନ ବଢ଼ିଆ ବନାନ୍ତି ବିରିୟାନୀ କଥା କହିପାରିବିନି।
ହଁ ବାସ୍ ଖାଲି ଆମେ ଚିକେନ୍ ଖାଇଦେବୁ ଆଉ କଣ।
ହୁଁ।
ଆଉ କଣ।
ଆଉ କନ୍।
ଆରେ ଆମେ ଚିକେନ୍ ଖାଇଲେ ସେ ଖାଇବନି।
ତାକୁ କହିବା ତୁ ଖାଲି ଉଁ ପାମ୍ପଡ଼ ନେଇଆ ଛାଣିକି ଖାଇଦେ।
ଓ ହୋ। ପାମ୍ପଡ ଖାଇକି ରହିଯିବ ସେ କହିବ ହଁ ମୁଁ ସେ ପାମ୍ପଡ ଖାଇକି ରହିଯିବି ଆରାମସେ। ହେ।
ଆମେ ଯୋଉ ଫିଷ୍ଟ କରିଥିଲୁ ବା ତେଲ ବଞ୍ଚିଥିଲା କହିଲା ତମେ ମାନେ ଆଉଥରେ ଫିଷ୍ଟି ନକର ସେତେଲ ଯାଉଚି ପାମ୍ପଡ ଛାଣିକି ଖାଇ
ହୁଁ।
ତମ ମାନଙ୍କୁ ସବୁ ଭିଡିଓ କଲ୍ କରି ଦେଖେଇଦେବି।
ଆରେ ମତେ ଏବେ କଲ୍ କର୍ଥିଲା କି। ଲିଜା ତମକୁ ଫୋନ୍ କଲା କି ନାହିଁ ମୁଁ କହିଲି ନାହିଁ ସେ ମତେ ଫୋନ୍ କରିନି। ଆଉ କହିଲା କି ସାଢେ ଦଶଟା ପରେ କଥା ହବ ବୋଲିକି ମୋ ସହିତ।
ହୁଁ ବାବା ଫୋନ ଦେଖୁଥିଲେ ତ ସେଥିଲାଗି ଆଉ।
ହଁ ହଁ କଣ ଦେଖୁଥିଲେ ଫୋନରେ।
ଯାତ୍ରା।
ହେଇରେ। ହୁଁ ତାମାନେ ତମ ଏଠି ଯୋଉ ଯାତ୍ରା ହଉଥିବ ତମ ବାପା ଆଉ। ହେଁ ପେଣ୍ଡି ଛାଡୁନଥିବେ।
ନା ସେ ଯୋଉ ଚାଲକ ବାହାରେ ଯୋଉ ହୁଏ। ସେଇଠିକି ଯାଆନ୍ତି ଆମ ଏଠିକି ଯାଆନ୍ତିନି।
କାଇଁ।
ତାଙ୍କୁ ଭଲ ଲାଗେନି ଆମ ଏଠି ଘର ପାଖରେ କଣ ଯିବେ।
ଆଉ ସେଠି ସେ ଯୋଉ ଏଠି ହୁଏ ସାତଭଉଣୀ ପାଖିରେ।
ସାତପାଣି ପାଖକୁ ଯାଆନ୍ତି ନା ଏମିତି ବେଳେ ବେଳେ ବୁଲିକି ପଳେଇ ଆସନ୍ତି ଖାଲି। ଯାତ୍ରା ଦେଖନ୍ତିନି। କେବଳ ସେ ଚାଲକ ବାର ହେଲେ ସେଠିକି ଯାଆନ୍ତି ଯାତ୍ରା ଦେଖିକି ଆସନ୍ତି ପୁରା ଫୁଲ ବୋଧେ।
ଆନଛ।
ଯାତ୍ରାରେ ମସ୍ତି ହୁଁ ମୁଁ ଯାଏ ଯେ ହେଲେ କିନ୍ତୁ ବାରଟା ଖଣ୍ଡେ ବାରଟା ହେଲେ ମୋ ଭାଇ ଯାଇକି ମତେ ନେଇଆସିବ ଘରକୁ ଚାଲ।
ଆଚ୍ଛା ଆଚ୍ଛା। ଆଉ।
କହିବାକୁ ଇଛା ନାଇଁ ଏମତି।
କଣ ହେଲା।
ମୁଁ କହିଲି ମୋ ଭାଇ ଖେଲି ବାରଟା ହବ ନହେଲେ ଗୋଟେ। ଯାତ୍ରା ଗୋଟେ ସରିଗଲେ ତ ଘରକୁ ଚାଲ। ସିଏ ମତେ ଛାଡ଼ିଦବ ଆଣିକି ଘରେ ନିଜେ ଦେଖିବ।
ତମ ଭାଇ କୋଉ କାହା ବ୍ୟାଚ।
ଉଁ ମୋ ଭାଇ ଫଜି ଦିଦି।
ହଁ ହଁ।
ତାଙ୍କ ବ୍ୟାଚର।
ମାନେ ଆମଠୁ ଗୋଟେ ବ୍ୟାଚ ସାନ ନା।
ହୁଁ।
ହୁଁ। ଆଛା ଆଛା। ହଉ ଠିକ ଅଛି ମୁଁ ରଖୁଛି ହଁ।
ହଁ।